ସାର୍ ଆପଣ କଣ କରୁଚନ୍ତି?
ହଁ ଏବେ ଯୋଉ ବସିଥିଲି ତ ଛୁଆ ସବୁ ସ୍କୁଲ ଗଲେ। ସ୍କୁଲ ଗଲେ ବସିଚି ଆଉ। ସକାଳୁ ମୁଁ କଲି ପରଟା ଆଉ ଆଳୁ ଭଜା। ଆଉ ମିଲ୍‌ ମିକର? ଏ ଛୁଆ ସ୍କୁଲ ଗଲେ ତ ତାଙ୍କର ଟିଫିନ ପୁରେଇକି ଦେଲି ପରଟା। ଆଉ ଆଳୁ ଭଜାକୁ ମିଲ୍‌ ମିକର କଷା। ଆଉ ମୁଁ ତାଙ୍କ ସାଙ୍ଗରେ ମୁଁ ଛୁଆ ଯାଇକି ଚାରି ଟାରେ ଆସିବେ।
ହଁ, ହଁ।
ଆ ତାଙ୍କ ସାଙ୍ଗରେ ମୁଠାଟେ ଖାଇକି ଏବେ ବସିଛି ଯିବା ଆଉ ଲୁଗାପଟାଅରା ପଡ଼ିଚି ସଫା କରି
ହୁଁ।
ଆଉ ତମେ କଣ ଖାଇଥିଲ?
ମୁଁ ସକାଳୁ ବରା ଘୁଗୁନି ଖିଆ ହେଇଥିଲା ଆଉ।
ଓହୋ ଆଉ ଛୁଆଙ୍କ ସ୍କୁଲୁ ଗଲେ ତ ଆମ ପିଲା ବେଳ କଥା ବି ମନେ ପଡିଗଲା।
ହଁ।
ହଁ।
ତମ ପିଲାବେଳେ ଛୋଟବେଳେ ସ୍କୁଲ କେମିତି କଣ ଯାଉଥିଲ ମାଡ ଖାଉଥିଲା ନା ନାଇଁ ହେତଳେ?
ଏ ଯେତେବେଳେ ଆମକୁ ସାରେ ପାଠ ପଢା ଦେବେ।
ସେତେବେଳେ ତ ଇଂଲିଶ ମିଡିୟମ ଆଜିକାଲି ଛୁଆ ତ ଇଂଲିଶ ମିଡିୟମ ହେତ ସେତେବେଳେ ତ ସବୁ ସ୍କୁଲ ଗାଁ ସ୍କୁଲରେ ପଢୁଥିଲେ ନା?
ହଁ ସେତେବେଳେ ଆମର ଗାଁ ସ୍କୁଲ ଏବେ ସିନା ବାହାରି ପଇଲାଣି ଇଂଲିଶ ମିଡିୟମ ସବୁ।
ହଁ ପ୍ରାଇଭେଟ ସ୍କୁଲ।
ସେତେବେଳେ ଆମର କଣ ଥିଲା ନା ଯେତେବେଳେ ଆମକୁ ସାରେ ପାଠ ପଢା ଦେବେ। ଆମେ କଣ କରୁନା ମିଛରେ ଗୋଟେ ବାହାନା କରିକି ଆଜି ଆମକୁ ଜର ହେଇଛି ଆଜି ଆମ ଦେହ ଭଲ ନାହିଁ ଏମିତି କହିକି ଆମେ ସ୍କୁଲ ବନ୍ଦ କରି ଦଉ।
ହଁ।
ସାରମାନେ ଆସିକି ଘରେ ଆସିବେ ଘରେ ଆସିକି ବାପାଙ୍କୁ କହିବେ କହିବେ ଆଜି ଆମେ ତମର ଛୁଆଙ୍କୁ ପାଠ ପାଠ ପଢା ଦିଆ ହେଇଥିଲା ଆଜି ତମ ଛୁଆ ସ୍କୁଲ ଆସିନାହାନ୍ତି। ତାପ ଏମିତି ହେଠୁ ପୁଣି ବା ବାଡାନ୍ତି ବାପା ହେଠୁ ପୁଣି ତାପର ସ୍କୁଲ ଯାଉ। ସ୍କୁଲ ଗଲାବେଳେ ସି ଆମେ ଯାଇକି ପଛ ବେଞ୍ଚରେ ବସୁ। କାଳେ ଆମକୁ ସାର୍ ଦେଖିଦେବେ କଣ ପାଠ ପଢା ଦେବେ କି ପଚାରିବେ?
ହୁଁ।
ସେ ଆମେ ଲୁଚିକି ଯାଇକି ପଛପଟେ ବସୁ ତାପରେ ଏ ସାର୍ ତ ଯାହା ହେଲେ ବି ଆମକୁ ଦେଖିକି ଦେଖିକି ପଛ ସିଟରେ ବି ବସିଥିଲେ ବି।
ତେ ହଁ।
ପାଠ ପଢା କଣ ପାଇଁ କରିନ କ ନହିଁ କାନ ଧରିକି ସବୁ ବସ ଉଠୁହୁଅ ନହେଲେ ଆମ ଯୋଉ ଗୋଡି ଆଣ୍ଠେଇଦିଅନ୍ତି ବାହାରେ। ସେତେବେଳେ ଏମିତି ଥିଲା ଆଉ ହସ ଖୁସି ମଜା ବହୁତ।
ଆଉ ସେତେବେଳେ ଖାଇବାରେ କଣ ଦିଆ ହଉଥିଲା ଦିପ ପରେ ମାନେ ଯେତେବେଳେ ଛୋଟବେଳେ ସ୍କୁଲ ଯାଆନ୍ତି ଫାଷ୍ଟ ଖେଳନ୍ତି? ଛୁଆ ଜଲଦି ଘରୁ ପଳାନ୍ତି ଖାଇକି।
ଏବେ ତ ସରକାର ଦିପରେ କଣ ଖାଇବା ଦେଇଦେଲେଣି ସେତେବେଳେ ତ ନଥିଲା। ଏବେ ସବୁ ଇଏ କରିଦେଇଛି ସେତେବେଳେ ଆମେ ସେତେବେଳେ ଆମେ ସବୁ ଘରକୁ ଆସିଥିଲୁ ଖାଇବା ପାଇଁ।
ସେତେବେଳେ ତମେ କୋଉ ବ୍ୟାଗ ଧରିକି ଯାଉ ସୁ ସ୍କୁଲ ନା ଏମିତି ଖାଲି ବହି ଧରିକି ଯାଉଥିଲ ନା କପଡା ବ୍ୟାଗ୍?
ଆମେ ସେମିତି ଜରିରେ ପୂରେଇକି ନେଇକି ଯାଉ ନହେଲେ ଆମର ଗୋଟେ କପଡା ବ୍ୟାଗ ଥାଏ ସେ କପଡା ବ୍ୟାଗ ଧରିକି ଯାଉ ଆଉ ଆଜିିକାଲି ତ ଛୁଆ ସବୁ ଭେରାଇଟି ବ୍ୟାଗ୍ ସବୁ ବାହାରିଲାଣି। ଏହାର ବ୍ୟାଗ୍ ଆଗଥିଲା ଆମେ ତ ସେତେବେଳେ ସେ ବ୍ୟାଗ ହଉ ଜରି ହଉ ଆଉ କପଡା ବ୍ୟାଗ୍ ଏମିତି ଆମେ ସବୁ ନେଇକି ଯାଉ।
ସେତେବେଳେ ସେ ସେତେବେଳେ ସ୍କୁଲରେ କଣ ଖାଇ ଖାଇକି ଯାଅ ଘରୁ ଏଇନା ଛୁଆ ଯେମିତି ପରଟା, ପୁରୀ, ମାଗି
ସେତେବେଳେ ଆମେ ଥିଲା ଆମର ପାଲେଜୀ ବିସ୍କୁଟ ତ ସେତେବେଳେ ଆମର ପା କଲେଜ ବି ସ୍କୁ ମା ଯଦି ଆଳୁ ଭାଜି ଦେଲେ ବି ଆମେ ଆଳୁ ଭଜା ପଖାଳ ଭାତ ଖାଇକି ଯାଉ। ଆଉ ଆମର ପାଲେଜି ବିସ୍କୁଟ ବି ସାଙ୍ଗରେ ନେଇକି ଯାଉ। ଆଉ ଆଜିକାଲି ତ ଛୁଆ ସବୁ ଭେରାଇଟି ସବୁ ବାହାରିଲାଣି ଆମର ମୋମୋ ଖାଉଛନ୍ତି। ପରଟା ଖାଉଛନ୍ତି ସିମେଇ ଖାଉଛନ୍ତି। ଆ ସେତେବେଳେ ଆମର ଆଁ ଆମେ ସେମିତି ପାଲେଜଜି ବିସ୍କୁଟ୍ ତ ସେତେବେଳେ ଥିଲା ପାଲେଜି ବିସ୍କୁଟ୍ ଆମର ଥିଲା ସେମିତି ନେଇକି ଯାଉଥିଲୁ ଷ୍କୁ ଲୁ ଆଉ।
ସେତେବେଳେ ଗୋଟେ ନିଆରାଇ ଇସ୍କୁଲ ଯିବା ଆଉ।
ସେତେବେଳେ ଗୋଟେ ନିଆରା ଥିଲା।
ସେତେବେଳେ ବସ୍ ନଥିଲା ଲୋକ ଚାଲି ଚାଲି ଯାଉଥିଲେ ଛୋଟ ଛୁଆ।
ହଁ ଆମେ ଚାଲିକି ଯାଉ ପୁଣି ଆମର ତେଣୁ ସାଇକଲରେ ବାପା ନେଇକି ଛାଡି ଦିଅନ୍ତି।
ତମ ଇସ୍କୁଲର ବେଷ୍ଟ ଫ୍ରେଣ୍ଡ କିଏ ଥିଲା ତମର?
ଆମର ସ୍କୁଲ ର ବେଷ୍ଟ ଫ୍ରେଣ୍ଡ ଆମର ଜଣେ ସୋନି ବୋଲି ଗୋଟେ ଝିଅଟେ ଥିଲା। ଆଁ ମାମୁନି ବୋଲି ଗୋଟେ ଝିଅଟେ ଥିଲା ସେତେବେଳେ ସାଙ୍ଗସାଥି ଆଉ ସେତେବେଳେ ତ ଆଉ ହେମିତି ଫୋନ ଫାନ୍ ନଥିଲା ଯେ ଆମେ ହଁ କଥାବାର୍ତ୍ତା କେମିତି ଆମେ ହେବୁ? । ଆଉ ଏବେ ତ ଫୋନ ବାହାରିଲାଣି ଆଉ ସାଙ୍ଗସାଥି ଆଉ ନମ୍ବର ତ ନାହିଁ ଆଉ କଣ କଥାବାର୍ତ୍ତା ହବୁ? ଆଉ ଯେତେବେଳେ ଯାହା ଦେଖିଲେ ବି ବହୁତ ଖୁସି ଲାଗେ ଏତେ ଦିନର ସାଙ୍ଗ। ।
ଆପଣଙ୍କ ବ୍ୟାଚ ଫିଷ୍ଟ ହୁଏ ନା ନାଇଁ? ଯୋଉ ଇସ୍କୁଲର ଯୋଉ ପିଲାଙ୍କ ସହିତ ତମ କ୍ଲାସମେଟ ପିଲାଙ୍କ ସା
ଆମେ ବ୍ୟାଚ୍ ଫିଷ୍ଟି କରିଥିଲୁ ଉଁ ଅଷ୍ଟ ଅ ଅ ସ ସପ୍ତମ କ୍ଲାସରେ ସପ୍ତମ କ୍ଲାସରେ ଆ ଆମେ ପାଞ୍ଚ ଛଅ ଜଣ ଝିଅ ପୁଅ ସେମିତି ପାଞ୍ଚ ଛଅ ଜଣ। ଆଉ ଆମର ସାରେ ଜଣେ ଦିଦି ଜଣେ ଥିଲେ ତାଙ୍କୁ ଆମେ ନେଇକି ଯାଇଥିଲୁ ଆମ ଯୋଉ ଉଁ ଅଛି ଆମ ସ୍କୁଲ ପାଖରୁ ଅଳ୍ପ ଦୂରରେ ଗୋଟେ ଝରଣା ଟାଇପ ର ଥିଲା ଆମେ ସେଠିକି ସବୁ ସାଙ୍ଗସଥି ସବୁ ଏ କରିକି ଗାଡି କରିକି ସବୁ ଆମେ ଯାଇଥିଲୁ ସେଠି ଭୋଜି ବି କରିଥିଲୁ।
ହଁ।
ଆମର ଅ ଅ ଦଶ ପନ୍ଦର ଜଣ ଭଳିଆ ସାଙ୍ଗସାଥି ସେଠି ଭଲ ଭୋଜି ମଜା ବହୁତ କରିଥିଲୁ। ଆ ସେବେକାର ଆଜି ମନେ ପଡୁଛି ବହୁତ। ତୁ ଆଉ ସାଙ୍ଗସାଥି ସବୁ କୁଆଡେ ଗଲା ସେ ଦିନ?
ଆଉ ଏବେ ଆଉ ମାନେ ଯୋଉ ବାହା ହେଇ ସାରିଲା ପରେ ବ୍ୟାଚ ଫିଷ୍ଟି କରିନ?
ଆମେ ବ୍ୟାଜ୍ ଫିସ୍ଟ୍ କରିଥିଲୁ ଦୁଇ ହଜାର ଅଠର ମସିହା ସେରେ
ସାଙ୍ଗ ସାଥି ବାହା ହେଇ ସାରିଲା ପରେ
ବାହା ହେଇ ସାରିଲା ପରେ ଦୁଇ ହଜାର ଅଠର ମସିହାରେ ସବୁ ସାଙ୍ଗସାଥି କରିଥିଲୁ। ଆଉ ଏବେ ତ ସବୁ ଯିଏ ଯୁଆଡେ କଣ ବ୍ୟସ୍ତ ହେଇଗଲେଣି ଆଉ ତ କେହି ଆସୁନାହାନ୍ତି କିଛି ନାହିଁ ଆଉ
ସମସ୍ତେ ସମସ୍ତେ ଫାମିଲି ପିଲା ଛୁଆ ସମସ୍ତଙ୍କ ଟେନସନ୍ କୁୁ ନେଇକି ସମସ୍ତେ ରହିଲେ ଆଉ
ହଁ ସେଇଟା ବି ଠିକ୍ ସମସ୍ତେ ଏବେ ଟେନସନ୍ ରେ ରହିଲେ। ଆଉ ସାଙ୍ଗସାଥି ସବୁ କୁଆଡେ ଗଲେ ତାପରେ ବି ଯିଏ ଯେମିତି ଦେଖା ହେଇଗଲେ ଗୋଟେ ଖୁସି ଲାଗେ ମାନେ ବହୁତ ପିଲା ବେଳର ଯୋଉ ସ୍କୁଲ ବେଳର ଯେତେକ ସବୁ ମଜା ମସ୍ତି ଆମେ ତ ସ୍କୁଲ ବ୍ୟାଗ୍ ଝରକା ପଛପଟ ମାନେ ଗଳେଇ ଦେଇକି ଆମେ ଯାଉ କୋଳି ଗଛ କୋଳି ସେତେବେଳେ ଥିଲା କୋଳି ତୋଳିଆକୁ ସାଙ୍ଗସାଥି ମାନେ ଯେତେବେଳେ ଆମର ଦେଖା ହଁ ଯେତେବେଳେ ଦେଖା ହୁଏ ଏଇରା ସବୁ ଆମେ ସବୁ କଥା ହଉ ସେ ପିଲାଦିନ ସବୁ କୁଆଡେ ଗଲା।
ହଁ।
ଖଟା ଖାଏ କରଲୁ ତାପରେ ଗୋଟେ ଚକୋଲେଟ ଆମର ଥିଲା। ଆଁ ଏବେ ତ ହେରା ସବୁ ବନ୍ଦ ହେଇଗଲାଣି।
ଏଥିର ଯୋଉ କମଳା କଲର ଚକୋଲେଟ ନା କି।
କମଳା କଲର ଚକୋଲେଟ ସେଗୁଡା ଥିଲା ଖଟା ସବୁ ଘରୁ ପଇସା ସବୁ ସାଙ୍ଗସାଥି ମାନେ ସବୁ ଜେଝା ଘରୁ ଜେଝା ସବୁ ତୋଳିକି ଆଣିବେ। ଆମେ ଖଟା ଆଉ ସେ ଯୋଉ ଆମର ଥିଲା ଆଗରୁ ନଳୀ। ସେ ସବୁ ସ୍କୁଲ ଧରିକି ଆସୁ ଆଉ
ହଁ ସେତେବେଳେ ଲୋକ ଟିକେ ଅଲଗା ଆଉ
ହଁ। ସେତେବେଳେ ଲୋକ ଅଲଗା ଆଜିକାଲି ଲୋକ ତ କେହି କାହା ସାଙ୍ଗରେ ମିଶୁନାହାନ୍ତି ପଟୁନାହାନ୍ତି କଥା ହଉନାହାନ୍ତି।
ହୁଁ।
ସେତେ ବଡର ଗୋଟେ ନିଆରା ଥିଲା ଆମେ କାହା ବଗିଚାରୁ ଆମ୍ବ ପିଜୁଳି ଏ ସବୁ ତୋଳକି ଧରିକି ଆସୁ। ଆଉ ସାଙ୍ଗସାଥି ବସିକି ସବୁ ଖାଉ।
ଆପଣଙ୍କ ଗାଁରେ ଯୋଉ ହେଙ୍ଗୁଳା ଯାତ୍ରା ଟା ହୁଏ କଣ କେମିତି ହୁଏ?
ହିଙ୍ଗୁଳା ଯାତ୍ରା ତା ବହୁତ ମାନେ ଭଲ ହୁଏ କେବେ ତମେ ଦେଖିଛ ନା କେବେ ଆସିନ ଦେ
ନା ନା ଯାଇନି କେବେ ତ କଣ କେମିତି ହୁଏ ଏଠି ଠାକୁର କଣ କେମିତି ଅଛନ୍ତି?
ଠାକୁର ସେ ଯୋଉ ବର୍ଷରେ ଥରରେ ହିଁ ବାହାରକୁ ଆସନ୍ତି ସେ ଯୋଉ ଉଁ ଅଗ୍ନି ପିଣ୍ଡୁଳା ଗୋଟେ ଥାଏ।
ହଁ।
ସେ ବାହାରୁ ଆସିକି ସେଠି ତାଙ୍କର କୋଇଲା ସବୁ ଗୋଟେ ଜାଗାରେ ନିଆ ଲାଗିଥାଏ ସେଠି କୋଇଲା ସବୁ ଗଦେଇ ସାରିଲା ପରେ ସେଠି ସବୁ ବିରା ଡାକରେ ନିଆଁଟା ହୁଏ। ହିଙ୍ଗୁଳା ଯାତ୍ରା। ହ ସେଇଠି ଠାକୁର ସବୁ ଇଓ କରନ୍ତି ନାଇଁ ଠାକୁର ଆସିଛନ୍ତି ବର୍ଷକୁ ଥରେ ସେଇଠି ବହୁତ ଲୋକ ଚାରିଆଡୁ ଚାରିଆଡୁ ସବୁ ଜିଲ୍ଲାରୁ ଆସନ୍ତି ବହୁତ ବଡ ଯାତ୍ରା ହୁଏ।
ତମେ ସେଠି ରହିଛ କେବେ ଦେଖିଛ।?
ଦି ଦି ବର୍ଷ।
କେମିତି ଲାଗେ ହେରି ଠାକୁର ଦର୍ଶନ କଲେ?
ଠାକୁର ଦର୍ଶନ ବହୁତ ଭଲ ମୁଁ କହୁଛି ଚାରିଆଡୁ ଚାରିଆଡୁ ଲୋକ ଆସୁଛନ୍ତି ବହୁତ ପ୍ରବଳ
ଏଇ ଠାକୁରଙ୍କୁ ୱେଟ୍ କରିବାକୁ ପଡିବ ପୂଜା କରିବା ପାଇଁ ଯୋଉ ଲାଇନରେ ଲାଗିବ।
ହଁ ସେଠି ଯିଏ ଯାହା ମନସ୍କାମନା ଯିଏ ଯାହା ଇଏ କରିବ ସେଠି ଭୋଗରାଗ ଠାକୁରଙ୍କ ପାଖରେ ଦବ। ହଁ ଯିଏ ଯାହା ମନରେ ଯାହା ଥିବ। ନିଆଁରେ ତ ଚାଲନ୍ତିନି କିନ୍ତୁ ସେଠି ଠାକୁରଙ୍କୁ ଦର୍ଶନ କରିକି ଆସନ୍ତି ଆଉ।
ଓଁ ହଁ ସେଇଠୁ ଆପଣଙ୍କ ଘର ପାଖରେ ବୋଧେ।
ହଁ ସେଠୁ ଆମର ଦଶ ପନ୍ଦର କିଲୋମିଟର ହବ ଆଉ।
ଓହୋ ଖାଇବା ପିଇବା ପାଇଁ ସେଠି ବି ଖାଇବା ପିଇବା ବ୍ୟବସ୍ଥା ହୁଏ ବି ଏଠି ପୂଜା ହେଇଥିବ ମାନେ ଲୋକ ବହୁତ ଅଛନ୍ତି ଖାଇବା ପିଇବା ବ୍ୟବସ୍ଥା ବି ହେଇଥିବ।
ହଁ ସେଠି ସେଠି ଠାକୁରଙ୍କ ପାଖରେ ଭୋଗ କରାଯାଏ ଅରୁଆନ ଡ଼ାଲମା ଖଟା ବହୁତ ବହୁତ ଦୂର ଆଡ଼ୁ ଲୋକ ସବୁ ଆସନ୍ତି ନା।
ହୁଁ ଘରେ ଅରୁଆ ହାତ ଡ଼ାଲମା ଖାଇବା ଅପେ କ୍ଷା ମନ୍ଦିରରେ ଖାଇଲେ କେମିତି ଲାଗେ?
ଠାକୁରଙ୍କ ପାଖରେ ତ ଖାଇଲେ ବହୁତ ଶାନ୍ତି ତମେ ମୁଠାଟେ ବି ଖାଇଲେ ବହୁତ ଶାନ୍ତି। ଆ ସେଇଠୁ ଚାରିଆଡ଼ୁ ଲୋକ ଆସନ୍ତି ଆଉ ସେଠି ଆ ଶାନ୍ତିରେ ପୁରା ଖାଆନ୍ତି ଠାକୁର ଦର୍ଶନ କରନ୍ତି ଯିଏ ଯାହା ବି କିଣାକୁଣି କରିକି ସବୁ ଯାଆନ୍ତି ବହୁତ ବହୁତ ଦୋ ଦେ ଦୋକାନ ବି ପଡ଼େ
ହୁଁ କଣ ଦୋ ଦୋଳି ଫୋଳି ପଡ଼େ ନା ନାଇଁ ଯାତ୍ରାପାଟି।
ସେଠି ହଁ ଯାତ୍ରାପାଟି ବି ଗୋଟେ ଦିନ କରନ୍ତି।
ହୁଁ।
ମେଲୋଡ଼ି ବି ହୁଏ।
ହୁଁ।
ସେଇଠି ବହୁତ ଉଁ ଚାରିଆଡ଼ୁ ଚାରିଆଡ଼ୁ ଜିଲ୍ଲାରୁ ଆସନ୍ତି ଲୋକମାନେ ବହୁତ ପ୍ରବଳ ଭିଡ଼।
ଆଉ ମ୍ୟାରେଜ ମ୍ୟାରେଜ ସରିଲା ପରେ କେବେ ଯାଇଛନ୍ତି ନା ନାଇଁ ଏଠି?
ନାଇଁ ମ୍ୟାରେଜ ପରେ ମୁଁ ଆଉ ଯାଇନି ସେଠିକି ଏଠି ଘର ଜଞ୍ଜାଳ ଭିତରେ ପ ସିଗଲାଣି ତ କାମରୁ ସରୁନି।
ଠିକ କଥା ହୁଁ।
କିନ୍ତୁ ଆଗରୁ ଯାଉଥିଲୁ ଆଉ।
ହଁ ହଁ।
ଆଉ ତମେ କେବେ ଆସ? ତମେ କେବେ ଆସ ବୁଲିକି ଯିବ ଆଉ ହଁ। ହଉ ହଉ।